ହ କୁ
ବନ୍ଧୁ କେମିତି ଅଛ ବନ୍ଧୁ?
ଆଜ୍ଞା ବନ୍ଧୁ ଆଁ ଭଲ ବହୁତ ଭଲ।
ହଁ ବୁଝୁ ବହୁତ ଭଲ ଅଛି ମୁଁ ବହୁତ ଭଲ ଅଛି ଆଉ ମୋର ଗୋଟେ କାମ ଥିଲା ଆପଣଙ୍କଠି ବୁଝିଲେ କି
ହଁ ଆଜ୍ଞା କୁହନ୍ତୁ
ଖାଇ ପି ସାଇଲୁନୁ ତୁ?
ହଁ ଆଜ୍ଞା ରାତି ବି ବହୁତ ହେଲାନି ଖାଇଦବା ଆଉ କଣ କରିବା ଆଉ
କଣ ଖାଇଲେ?
ହଁ ରୁଟି ସନ୍ତୁଳା ଆଉ।
ଭଲ ଆମେ ବି ଖାଇ ପିଇ ସାଇଲୁଣୁ ଖାଇକି ଟିକେ ମୋର ମନେପଡ଼ିଲା ଟିକେ ଫୋନ୍ କରିବାକୁ ଆଇଲି ଘରେ ବା ବାବା କହୁଥିଲା କୁଆଡେ ଯାଉଚ ମୁଁ କହିଲି ଏଇ ଯାଉଚି ସେ ବନ୍ଧୁଙ୍କ ଟିକି। ଫୋନ୍ ଟା କରେ ବହୁତ୍ ଦିନ୍ ହେଲା ବ
ନିହାତି ବି ବନ୍ଧୁ କିଛି କାମ ଅ ଅଛି ତ ରାତି ଏଗାରଟା ଯାଏ ଫୋନ୍ କରୁଚନ୍ତି କିଛି ଭଲ କାମ ଥିବ କି ଅସୁବିଧାରେ ଆପଣ ଅଛନ୍ତି ତ ଲଗେଇଚନ୍ତି ନିହାତି ଜଣା ପଡୁଚି
ଆରେ ବନ୍ଧୁ ଗୋଟା କଥା ଅଛି ଗୋଟେ ଜିନିଷ ହଉଚି ଆଉ ଗୋଟେ ଜିନିଷ ଦେଖିଲି କଉଠି ନା ମୁଁ ଯାଇଥିଲି ଆଜି ସହରରେ ଯାଇଥିଲି ବୁଝିଲେ କି
ଆଜ୍ଞା।
ଆଜ୍ ସହରରେ ଯାଇଥିଲେ ଆଉ ଆଜ୍ଞା ମୁଁ- ମୁଁ ତ ଗାଁରେ ସବୁବେଳେ ରହୁଚି ଆମେ ଯେହେତୁ ଆମେ ଗାଁ ର ଲୋକ ଗାଉଁଲି ଲୋକ ପ୍ରକାରର ଆଉ ସହରା ଯାଇଥିଲି ସହରର କିଛି ଗୋଟା ଜିନିଷ ଦେଖିଲି ଏମିତି ସହରର କିଛି ସବୁ ଜିନିଷ ବହୁତ୍ ପ୍ରକାର ଜିନିଷ ଦେଖିଲି।
ଆଜ୍ଞା।
ଯାହାକି ଗାଁ ଲୋକଙ୍କୁ ସେଠି ସମ୍ମାନ ଦବା ଅପେକ୍ଷା ଅସମ୍ମାନ ବହୁତ୍ ହଉଚି।
ଆଜ୍ଞା ଏଟା। ଆକ୍ଚଲ ବନ୍ଧୁ ଆପଣ ଯଉ କଥାଟି କହିଲେ ତ ନିହାତି ଆପଣ ସହିତ ସେ ଲୋ-କିଛିଟା ଲୋକ ସେଠି ବ୍ୟବହାର ଭଲ କରିଥିବେ ତ ଆପଣ ସେଠି ନିହାତି କହୁଚନ୍ତି ତ ତାଙ୍କ ବ୍ୟବହାର ହିଁ ତାଙ୍କ ପରିଚୟ। ତ ଆପଣ ବି ତାଙ୍କ ସହିତ ଯଦି ବ୍ୟବହାର କରଥିବେ ନିହାତି ସେମାନେ ବି କହୁଚନ୍ତି କି ଆମେ ଗୋଟେ ଲୋକ ସହିତ ମିଶିଥିଲୁ ତାଙ୍କ ବ୍ୟବହାର ବହୁତ୍ ଭଲ ସିଏ ବି ଭାବୁଥିବେ ଏଇନେ ବି ତମ କଥା।
ନା-ନାଇଁ ଆପଣ ଯଉ କଥା କହିଲେ ଠିକ୍ କଥା କହିଲେ ବ୍ୟବହାର ହିଁ ପରିଚୟ। କିନ୍ତୁ ଏତିକି ଗୋଟା ଜିନିଷ ସେତିକା ଲୋକମାନେ ଭାବନ୍ତି ଗାଁ ଲୋକ ମଳିମୁଣ୍ଡିଆ ଲୋକ ସେ ଭାରି କୋତରା ଅସନା ମସନା ଲୋକ ତାଙ୍କ କାମ ଖାଲି ଚାଷ କରିବା ଖଟିବେ ଖାଇବେ ଆଉ ତାଙ୍କର କିଛି କାମ ହିଁ ନଥାଏ। ସିଏ ଜାଣିନାହାନ୍ତି ଯେ ଏଇ ଗାଁ ର ମଳିମୂଲିଆ ଲୋକ ହିଁ ତାଙ୍କ ଦ୍ଵାରା ହିଁ ସେ ଯଉ ଖାଦ୍ୟ ଟା ଖା-ଗ୍ରହଣ କରୁଚନ୍ତି ଆକ ହାତ ରେ ହିଁ ସେ ଖାଦ୍ୟ ଟା ତିଆରି ହଉଚି।
ଆଜ୍ଞା। ଆଜ୍ଞା ବନ୍ଧୁ ଯେହେତୁ-ଆଜ୍ଞା କୁହନ୍ତୁ।
ସେ ଧାନ ହଉ ପରିବା ହଉ ଯେକୌଣସି ଖାଦ୍ୟ ହଉ ଆମ ଦ୍ଵାରା ହିଁ ତିଆରି ହଉଚି ଆମ ଏଇ ହାତ ରେ ତିଆରି ହଉଚି। ଆମରି ଖତ ଲାଗି ତିଆରି ହଉଚି ଆମ ବାରିର ଆବର୍ଜନା ନଳ ନର୍ଦମା ପାଣିରେ ହିଁ ତିଆରି ହଉଚି।
ଆଜ୍ଞା।
ସିଏ ସେଇ ଖାଦ୍ୟକୁ ସେଠି ଖାଉଚନ୍ତି ନା ଆମେ ସହରରେ ରହୁଚେ ଆମେ ସହରୀ ଲୋକ ସଫାସୁତୁରା। ସବୁ କିନ୍ତୁ ମୁଁ ଦେଖିଲି ଗାଁ ରେ ଯେତିକି ପରିଷ୍କାର ସହରରେ ସେତିକି ପରିଷ୍କାର ନାହିଁ ନଳ ନର୍ଦ୍ଦମାରେ ମାର୍ଜିତ ପୁରା ବ-ବ-ବନ୍ଦୀ- ଛନ୍ଦି ହେଇ ରହିଚନ୍ତି ସେଠି ଲୋକ। ଆପଣ କଣ କହିବେ ସେ ବିଷୟରେ?
ଆଜ୍ଞା ବନ୍ଧୁ ଯେହେତୁ ଆପଣ ଯାଇଥିଲେ ବି ଗୋଟେ ସ୍ଥାନକୁ ବୁଲିବାକୁ ଦେଖିଲେ ଆପଣ ତାଙ୍କ ବ୍ୟବହାର କଉ ଭଳିଆ ତାଙ୍କ ଗାଉଁଲି ଜିନିଷ କେମିତିଆ। ଆପଣ ନିହାତି ପସନ୍ଦ୍ ହେଇଥିବ ତ ସେଇଥିପାଇଁ ଆପଣ ବୋଧେ ଭାବିଚନ୍ତି ଆପଣ ଗାଁରେ କଣ ଗୋଟେ କରିବେ ବୋଧେ।
ହଁ ମୁଁ ବୁଝୁଚି ଗାଁ ଲୋକ କଣ କରିବି ବୋଲି ମୁଁ ଦେଖିଲି ଯେ ସେ ଲୋକ ସେ ଭାବିଲେ ଗାଁ ଲୋକ ହିଁ ବହୁତ ମୂର୍ଖ। ଆଉ କିଛି ସେ ଜାଣିନାହାଁନ୍ତି। ସହରକୁୁ ଆଇଛନ୍ତି ଖଟିବାକୁ ଆଉ ଖଟିକି କିଛି ପଇସା ଅର୍ଜନ କରି ଘରକୁ ନବାକୁ। ସିଏ ଜାଣି ନାହାଁନ୍ତି ଯେ ଗାଁରେ ଯେତିକି ସେ ଲୋକ ଖ ଚାଷ ବାସ କରିକି ପଇସା ଅ କମଉଛି ଓ ସହରରେ ରହୁଥିବା ଲୋକ ସେତିକି କମଉନଥିବେ ବୁଝିଲେ କି? ଆଉ ଗାଁରେ ଯଉ ସୁଖ ଶାନ୍ତି ର ପରିବେଶ ଯଉ ଏବଂ ସଂସାରରୁ ସୁଖ ଶାନ୍ତି ଲୋକଙ୍କ ସହିତ ମିଶିିବା ବସା ଉଠା ଯଉ ଶାନ୍ତି ମିଳିଛି କିନ୍ତୁ ସହରରେ ସେତି ସେଠି ନାହିଁ। ସହରରେ ଖାଲି ଖାଇବେ ତାଙ୍କ କାମରେ ଯିବେ କାମରୁ ଆସିକି ଘରେ ବସିବେ। କାହା ସହିତ ମିଶିବେନି କିଛି ବାହାର କଥା ଜାଣିବେନି ଖାଲି ଯାହା ତ ଦୂରଦର୍ଶନ ଇଏ ଜଦି ଦେଖିଥିବେ ଅମୁକ ଏଠି ହେଲା ଢେଙ୍କି ସେଠି ହେଲା ଏଇସବୁ ଜିନିଷ ଦେଖନ୍ତି କିନ୍ତୁ ଗାଁର ଯୋଉ ପରିବେଶ ଗାଁରେ କଣ ଘଟୁଛି କଣ ନାଇଁ ଭଲ ମନ୍ଦ ସିଏକିଛି ଜାଣିପାରନ୍ତିନି। ଖାଲି ଗୋଟିଏ କଥା ଗାଁର ଲୋକ ହିଁ ମଳମୂଲିଆ ଲୋକ। ତାଙ୍କର ଖାଲି ଖାଇବେ ଆଉ ଖଟିବେ ତାଙ୍କ ଦ୍ୱାରା ଆଉ କିଛି ନାହିଁ। ସେ ଜାଣିିଲେ ଆମ ପାଇଁ ସେ ଚଳୁଛନ୍ତି ଆମ ପାଇଁ ସେ ବଞ୍ଚୁଛନ୍ତି ବୁଝିଲେ କି।
ଆଜ୍ଞା ଆଜ୍ଞା ଦେଖୁଥିବି କି ଆପଣ ଯଉ ଜେଗାକୁ ଯାଇଥିଲେ ସେଠି କିଛି ସୁବିଧା ଅଛି ଔଷଧ ଦୋକାନ ର କିମ୍ବା ଆଲୋକିତର କିଛି ସୁବିଧା ଅଛି ନା ସେମିତି ବିନା ଅନ୍ଧାରରେ ସେଠି ଲୋକ ଲଉଛନ୍ତି।
ନାଇଁ ନାଇଁ ସହରରେ ସହରରେ ଆମ ଗାଁ ଅପେକ୍ଷା ସହର ବହୁତ ଉନ୍ନତ ମାନର। ଗାଁ ସହର ବହୁତ ଉନ୍ନତ ସହରର ଔଷଧ ବିଭିନ୍ନ ପ୍ରକାରର ଅ ସାମଗ୍ରୀ ଦୋକାନ ବିଭିନ୍ନ ପ୍ରକାର ଆ ଆଲୋକ ର ପତି ବଣ୍ଣ ଦେଖିବ ହେଠି। ବିଭିନ୍ନ ପ୍ରକାର ଆଲୋକ ଦେଖିବ। ଭହୁତ ଆଲୋକ ଲାଗିଛି ସମିତିକ ଘରେ ଘରେ ସବୁ ଆଲୋକିତ। ରାସ୍ତା ଘାଟ ସବୁ ଆଲୋକିତ କିନ୍ତୁ ଆମ ଗାଁରେ ସେମିତି ଆଲୋକିତ ର କୌଣସି ଏ ଟିକେ ଧାରଣା ଲୋକଙ୍କ ପ୍ରତି ନାହିଁ କାହା ଘରେ ଟିଭି ଲାଗିଛି କାହାରେ ଲଣ୍ଠନ ଲାଗିଛି କାହାରେ ତ ବତି ଗୋଟିଏ ଅଛି କାହାରେ ଓ ବତି ନାହିଁ ଅନ୍ଧାର ସୁଧୁ କାହାରେ ଦୀପଟେ ଲାଗିଛି। ଏଇଭଳି ଦୃଶ୍ୟ ଗାଁ ରାସ୍ତାଘାଟ ସବୁ ଅନ୍ଧାର। କିଟିମିଟି ଅନ୍ଧାର ସାପ ଭୟ ଇଏ ଭୟ ରହୁଛି।
ବନ୍ଧୁ ମୁଁ ଭାବୁଥିଲି କି ଯେ ମୁଁ ଗୋଟେ ଦୋକାନଟେ ଖୋଲିବି ତ ଦୋକାନଟି ଯେହେତୁ ଖୋଲିବି କିଛିଟା ସାହାଯ୍ୟ ଆପଣ କରିପାରିବେ?
ଆପଣ କହିବ ଜା ବନ୍ଧୁ ପାଖରେ ଯଦି ବନ୍ଧୁ ବିପଦ ପକେଇଦିଏ ଯଦି ସାହା ଏଗୁଟା ସାହାଯ୍ୟ ମାଗୁଛି ଯଦି ମୁଁ ସାହାଯ୍ୟ ନକରିବି ସେ ଏ ବନ୍ଧୁ ଥାଇକି ଲାଭ କିଛି ନାହିଁ। ବୁଝିଲେ କି?
ଆଜ୍ଞା। ଆଜ୍ଞା ବନ୍ଧୁ ନିହାତି ଯେହେତୁ ମୁଁ ଗୋଟେ ଦୋକାନ ଟିଏ ଖୋଲୁଛି ଆମର କି ଯେମିତି ଡାଲି ଚିଆଉଳ ପିଆଜ ଦୋକାନ ଟି ଖୋଲୁଛି ତ କିଛିଟା ସାହାଯ୍ୟ ତ ଅନେକ ପିଲାଙ୍କୁ ମାଗିଛି ସାହାଯ୍ୟ ସେ କରିଦେବେ ତ କିଛିଟା ଆପଣଙ୍କ ଆଗରେ କିଛିଟା ଥିବ ନା ନାଇଁ ସୁଯୋଗ କହିବାକୁ ଆମେ ଟିକେ କଲେ ଆ ଟିକେ ଆଉ ଟିକେ ଭଲକି ଦୁକାନଟିଏ ହବ।
ହଁ ଦହ ନ ଏଇ ଧନ ଆପଣ ଯୋଉ କଥା କହିଲେ କିଛିଟା ଦୋକାନ ଆପଣ କରିବେ ଯେହେତୁ ଆପଣଙ୍କ ପରିବାର ଚଳିଆ ଆପଣ ଚଳିବେ ସାଇ ପଡିଶାରେ କିଛି ଏଟା ସାହାଯ୍ୟ କରି ଭଲ ଚିନ୍ତାଧାରା ଗୋଟା ବାହାର କରିଛନ୍ତି ଯଉଟା ମାନେ ବ୍ୟବସାୟ କରିବେ ବ୍ୟବସାୟ ପାଇଁ ଧନ ଦରକାର ଧନର ତମ କତିରେ ଅଘଟ ପଡିଚି ଯେହେତୁ ଅଳ୍ପ କିଛି ଧନ ଅଛି ଆଉ କିଛି ଧନ ମୋ କତିରୁ ନବାକୁ ଚାହୁଁଚ। ମୁଁ ସାହାଯ୍ୟ କରିବି ଧ ଧମ୍ ମାନେ ବନ୍ଧୁଟିଏ ଉଁ ବିପଦରେ ଯଦି ଉଁ କୌଣସି ବ୍ୟବସାୟ ପାଇଁ କିଛିଟା ଅର୍ଥ ମାଗୁଚି ତା ଅର୍ଥ ମୁଁ ଦେବି। ମନା କାହିଁ କରିବି ବନ୍ଧୁ।
ଯେହେତୁ ବନ୍ଧୁ ମୁଁ ଗୋଟେ ଶୁଣନ୍ତୁ ବନ୍ଧୁ ଆ ଯେହେତୁ ମୁଁ ଗୋଟେ ବେବସାୟଟା ନୂଆ ଟିକେ ଓପନିଂ କରୁଚି ଯେହେତୁ ମୋ ଦୋକାନଟି ନୂଆ ଖୋଲୁଚି କିଛି ମୁଁ ଜାଣି ନାହିଁ ସ୍ ତା ବିଷେୟେରେ ତ ଆପଣଙ୍କ ପାଖେରେ କିିଏ ଉଁ କିଛି ପିଲା ଯଦି ଆଗାମୀ ସବୁ ଜାଣି
ତା ସବୁ ଜାଣିଥିବେ ଆଚ୍ଛା ଆପଣ କୌଣସି ବ୍ୟବସାୟ କରିବେ।
ଆଜ୍ଞା।
ଆପଣ କି ବ୍ୟବସାୟ କରିବେ?
ମୁଁ ଗାଁରେ ଗୋଟେ ଦୋକାନ ଦେବି ତ ସାନ ଭାଇ ମୋର ଜଣେ ବସିବେ ଦୋକାନରେ।
ଆଚ୍ଛା ଗାଁରେ ଏ ଯୋଉ ଗୋସରୀ ଦୋକାନ ଦେବେ ବୋଧେ।
ପିଆଜ ରସୁ ଉଣ ଅଦା ଇତ୍ୟାଦି ଇତ୍ୟାଦି ସାମଗ୍ରୀ ସବୁ ରଖିବି ଆଉ।
ଠିକ୍ ଅଛି ଆପଣ ଖୋଲନ୍ତୁ ଯା ଅର୍ଥ ଅଛି କରନ୍ତୁ ଯା ଅର୍ଥ ନାହିଁ ମତେ କହିବେ। ମୁଁ ଆପଣଙ୍କୁ ଅର୍ଥ ପ୍ରଦାନ କରିବି ସେଥିରେ କିଛି ଏ ଓ ତ୍ରୁ ଟି ରହିବ ନାହିଁ ଆପଣ ଆରାମସେ ଏ କରିପାରିବେ ବ୍ୟବସାୟ। ଯାହା ବିି ଅର୍ଥ ଦରକାର ମୁଁ ଯଗା ଯୋଗଦାନ ଆପଣୁଙ୍କୁ ଦେବି ସାହାଯ୍ୟ କରିବି। ଆଉ ଯାହାର କିଛି ତ୍ରୁଟି ରହିଥିବ ଜାଣିପାରୁନଥିବେ ବ୍ୟବସାୟ ପାଇଁ
ବନ୍ଧୁ ତା ଆପଣଙ୍କ ଆଖି ସ୍ ବନ୍ଧୁ ଆପଣଙ୍କ ଆଖି ସାମନାରେ କିଛି ଏମିତି ଦୋକାନ ଅଛି କି ଯେ ମୁଁ ତାଙ୍କ କିତରୁ କିଛି ଜିନିଛ ଉ ଆଣି ପାରିବି କି ତାଙ୍କ ସହିତ ଉଁ ଆ ଯୋଗାଯୋଗ ଦେଇ କିଛି ଯୋଗାଯୋଗ କରିପାରିବେ କି?
ହଁ ଅଛି ସବୁପକାର ବେବ ବେବସ୍ତା ଅଛି ଆପଣ ଯାହା ବି ଚାହିଁବେ ଯେକୌଣସି ପ୍ରକାରର ଅ ଜିନିଷ ଆଣିବାକୁ ଚାହିଁବେ ତା ଆଣିପାରିବେ। କି ସେମିତିରେ ତାର କିଛି ଇଏ ନାହିଁ। ସବୁ ପକାର ଜିନିଷ କହିଲେ ଆପଣୁଙ୍କୁ ଯୋଗଦାନ କରିବି ଚାହିଁଲେ ବି ଆପଣଙ୍କ କତିରେ ଆପଣଙ୍କ ସାମଗ୍ରୀ ଯାହା ଯୋକୌଣସି ସାମଗ୍ରୀ ଦରକାର ବ୍ୟବସାୟ ପାଇଁ ତା ବ୍ୟବସ୍ତା ବି କରିଦେବି ଦୋକାନ ନେଇ ଦେଖେଇ ଆସିବି
ଓ ମୋ ପାଖେରେ ବେଶୀ ପଇସାର ସୁବିଧା ନାଇଁ ତ ସେଥିପାଇଁ କିଛିଟା ସାହାଯ୍ୟ ଆପଣୁଙ୍କୁ ଜଣଉଚି ଆଉ ଆପଣ ବି ଆଉ କିଛି ସ୍ ଆପଣଙ୍କ ସାଙ୍ଗ କିମ୍ବା ବନ୍ଧୁ ସହିତ ଟିକେ ତାଙ୍କ୍ କ ସହିତ କଥା କରିକି କିଛି ସାହାଯ୍ୟ କଲେ ମତେ ଟିକେ ଏ ଟିକେ ଆଉ ଟିକେ ଅଧିକ ଟିକେ ଖୁସି ହୁଅନ୍ତି।
ଠିକ୍ ଅଛି ଆପଣୁଙ୍କୁ କହିଥିବା କଥା ମୁଁ ରଖିବି ଆପଣୁଙ୍କୁ ଅର୍ଥ ପ୍ରଦାନ କରିବି। ହିସାରେ ଯେତିକି ସାହାଯ୍ୟ ମୋ ଅ ଦ୍ଵାରା ହେଇପାରିବ ଆପଣୁଙ୍କୁ ସାହାଯ୍ୟ କରିବି ତଦ୍ ଦ୍ୱାରା ମୋ ବନ୍ଧୁମାନଙ୍କୁ କହିବି ଯେ ମୋ ସାଙ୍ଗ ବନ୍ଧୁଟିଏ ଏମିତି ବ୍ୟବସାୟ କରିବାକୁ ଚାହୁଁଛି। ତାପରେ ଅର୍ଥ କିଛି ଅଛି ମୋ କତିରେ ବି କିଛି ଅର୍ଥ ଅଛି। ତାକୁ ଦବାକୁ ଚାହୁଁଚି ତମେ କିଛି ସାହାଯ୍ୟ କଲେ ମୋ ବନ୍ଧୁଟା ଆଗୁକୁ ଟିକେ ବ୍ୟବସାୟ ଭଲ ଭଲ ଆକାରରେ କରିପାରିବ। ତାପରେ ତାର ଅର୍ଥ ହେଲେ ଆପଣଙ୍କୁ ସେ ଓ ଓଁ ତ କିଛି ଦିନ ପରେ ଫେରସ୍ଥ କରିଦବ ମୁଁ ଜଣେଇବି ବ୍ୟସ୍ତ ହୁଅନ୍ତୁନି। ଆପଣ ବେବସାୟ ଆରମ୍ଭ କରନ୍ତୁ ଆପଣଙ୍କ ବ୍ୟବସାୟ ଭୋଉତୁ ଅଁ ଶୁଭମୟ ହବ ଭଲ ବେପାର ହବ। ଭୋଉତୁ ଆଗୁକୁ ବଢିବେ ଆପଣଙ୍କ ଇଛାଟା ଭୋଉତ୍ ଉଁ ସପଳ ହବ ପୂର୍ଣ୍ଣ ହବ ଯା ହ ଭାବୁଛନ୍ତି ଆ
ଆଜ୍ଞା ବନ୍ଧୁ ଯେହେତୁ ଦୋକାନ ଟି ଦଉଛି, ସେଥିପାଇଁ ମୁଁ ଭାବୁଛି କି ଗାଁ ରେ କିଛି ଜଳିଖିଆ ଦୋକାନ ଦେବି, ମାନେ ସେଇ ଦୋକାନ ସହିତ ଯୁଡି କରିକା ଜଳିଖିଆ ଦୋକାନ ଚା ତାହାଁ ତା ସହିତ ବିକା ବିକି କଲେ କେତେ ସୁବିଧା ହବ ନା କିଛି ଯେହେତୁ ଗାଁରେ ଲୋକ ଛନ୍ତି କିଏ ପଇସା ବାକି ଖାଇଯାଉଚନ୍ତି ପଇସା ଦେଉନାହାନ୍ତି। ଆଜି ଦେବି କାଲି ଦେବି ପଅନ ଦେବି କହିକି ପଇସା ଦଉନାହାନ୍ତି। ତ ତାଙ୍କ ତାରି ପାଇଁ କିଛି ସୁବିଧା ଅଛି କି?
ସେଟା ଗାଁ ଗାଁ ଗାଉଁଲି ରେ ହବ। ଦୋକାନ ଗାଁ ଗହଲି ରେ ଘର ପାଖରେ ସାଇ ପୋଡଶୀ ଲୋକ ସିଏ ଆସିବେ ଖାଇଦେବେ, ତ ମୁଁ ଆଜି ଦେବି କାଲି ଦେବି ସେଟାର ଅ, ବା କି ରହିବ ଓ ପଇସା ଦେବେ ପୁଣି ବାକି ରହିବ ସେଟା ଲାଗି ରହିବ। ତା ବୋଲି ନୁହେଁ ଯେ ଆପଣ ବେ ପାର ଛାଡିଦେବେ, ଦୋକାନ ବନ୍ଦ କରିଦେବେ, ବ୍ୟବସାୟ ବନ୍ଦ କରିଦେବେ, ଅଲଗା କିଛି କରିବେ, ରାଗରୁଷା ରଖିବେ। ସେଟା ଏଟା ସହର ନୁହେଁ ଯେ ପଇସା ଆପଣ ସାଙ୍ଗେ ଆପଣଙ୍କ ସଅ ଖାଇବେ ସାଙ୍ଗେ ସାଙ୍ଗେ ପଇସା ଟା ଆପଣଙ୍କୁ ଦେଇଦେବେ। ଏଟା ଗାଁ ଗାଉଁଲି ବାକି ରହିବ। କିଏ ତ ଭଲ ଲୋକ ହେଇ
ଦେଖ ବନ୍ଧୁ ଯେହେତୁ, ଶୁଣନ୍ତୁ ବନ୍ଧୁ, ଯେହେତୁ ମୋ ପାଖରେ ପଇସାର ଅସୁବିଧା ଅଛି, ଯଦି ମୁଁ ଦୋକାନ ଟି ଦଉଛି, ହଜାର ଟଙ୍କାର ଦନିଷ ଟିଏ ଆଣୁଚି, ହଜାର ଟଙ୍କା ରେ ଆଣିଲେ ମୋ ବାକି ପଡିଯାଉଛି ପାଁଶହ ଟଙ୍କା, ମାଗିଲାଠୁ ସେ ବାକି ପଇସା ଦଉନାହାନ୍ତି। ତ ତ ମୁଁ ପୁଣି ସେ ଦୋକାନ ଟା ଆଗକୁ ବଢେଇବି କେମିତି? ତ ତା ପାଇଁ କିଛି ସୁ ସୁବିଧା ଆପଣଙ୍କ ଆଖି ଆଗରେ ଅଛି ଟିକିଏ ଜଣେଇଲେ ଟିକେ ଭଲ ହୁଅନ୍ତା।
ଆପଣଙ୍କୁ ଏଇ ଯୋଉ କଥାଟା କହିଲେ ବାକି ଟା ରହିଗଲା ପରେ ପେ- ଆଉ ବ୍ୟବସାୟ ଆଗକୁ ବଢେଇବେ କେମିତି। ସେ ବ୍ୟବସାୟ ଟା ବଢିବା ପାଇଁ ଆପଣ ଯୋଉଙ୍କ ଯୋଉମାନେ ତୋମ କତୁରୁ ବାକି ନଉଛନ୍ତି ତାଙ୍କୁ ଆପଣ ଜଣେଇବେ। କି ବାକି ନଉଚନ୍ତି, ଆପଣ ବାକି ଦିନେ ଦି ଦିନ ପରେ ଦେଇଦେବେ। କାହିଁକିନା ମୁଁ ଆଗକୁ ବଢିଲେ ଫୁଣି ତୋମେ ବା କି ନବ, ତୋମକୁ ବାକି ଦବାକୁ ମୁଁ ମନା କରୁନି, ବ୍ୟବସାୟ ଟା ମୋ ଚାଲିବନା, ତୋମେ ବାକି ଖାଅ ମୋର କିଛି ନାହିଁ। ଠିକ୍ ଟାଇମ୍ ରେ ପଇସା ଟା ଦେଇଦବ ଆଜି ନାଇ ତ କାଲି ଆଣି ଦେଇଦବ।
ଆପଣ ଭଲ କଥାଟି କହିଲେ କିନ୍ତୁ ଏଇ କଥାଟା ମୁଁ କେବେ ଭାବିନଥିଲି। ମୁଁ ଭାବୁଛି ମୁଁ ନେକ୍ସ ଟାଇମ୍ ଏଇ କଥା ତାଙ୍କୁ ସବୁ କଇବି। କାରଣ ଯେହେତୁ ମୁଁ ନୂଆ ଦୋକାନଟେ ଖୋଲୁଛି, ପଇସାର ଅସୁବିଧା ଅଛି। ନିହାତି ମୁଁ ଏ ତାଙ୍କୁ କହିଲେ ସିଏ ବି ତାଙ୍କ ମନ ଟିକେ ବିଦୃ ବା ଧା ଦାବତ ସେ କହିବେ କି ଗୋଟେ ପିଲାଟି ଯୋଉଠି ନୂଆ ଦୋକାନ ଟେ ଖୋଲିଚି ତ ତାକୁ ସାହାଯ୍ୟ ସୁଯୋଗ କଲେ ସେ ଆଗକୁ କେମିତି ବଢିବ।
ଆଜ୍ଞା ଠିକ୍ ଅଛି ଆପଣ ଯାହାବି କରିବେ ମୋତେ ଜଣେଇବେ। ସାହାଯ୍ୟ ଦରକାର ପଡ଼ିଲେ ମୁଁ ଆପଣଙ୍କୁ ଦେ- ହଉ ପଦାର୍ପଣ କରିବି ଯାହାବି ଅର୍ଥ ଅ, ସଙ୍କଟନ ପୂର୍ଣ୍ଣ ହବ ବା ଅ, ଅଭାବ ହବ ମୁଁ ଜ- ମୋତେ ଜଣେଇବେ ମୁଁ ତୋମକୁ ସାହାଯ୍ୟ କରିବି। ବନ୍ଧୁ ଆଉ ଏଥର ମୁଁ ରଖୁଚି ରାତି ଅନେକ ହେଲାଣି ଘରେ ଶୋଇବା ପାଇଁ ଡାକିଲେଣି ମୁଁ ଯାଉଛି ଶୋଇବି।
ହଉ ବନ୍ଧୁ ଠିକ୍ ଅଛି ଧନ୍ୟବାଦ।